ହାଲୋ।
ହଁ।
ଆଉ ଙ୍କ କରୁଚ ଏବେ?
ସେ କଣ ପାଇଁ ଦବ?
ଖାଇସାରିଲଣି?
ହଁ ଖାଇସାରିଲଣିି, ଏବେ ମୁଁ ଜାମୁ ପୋଳି ଖାଇିବି।
ଜାମୁକୋଳି ଏ ପର୍ଯ୍ୟନ୍ତ ଅଛି?
ଜାମୁକୁଳି ଏବେ ତ ଷ୍ଟାର୍ଟ ହଉଛି ନା!
ହଁ ଆମର ସରିଲାଣି ଏଆଡ଼େ।
ଆମର ଏପଟ ଷ୍ଟାର୍ଟ ହେଉଛି।
ଆଚ୍ଛା।
କେତେ ଟା ଫଳିଛି ପାଚୁଛି ଅଳ୍ପ ଅଳ୍ପ ତ ସେମିତି ହଉଛି ଆଉ।
ଏଡ୍ ପଛରେଂ ଯାମୁ ଇଆଡେ ତ ଆମର କେବେଠୁ ସରିକି କୁସୁମ ବି ସରି ସାଇଲାଣି। ସିଆଡେ କୁସୁମ ଅଛି ନା ନାହିଁ? ହଲୋ।
ଆମଡୁ ତମଡେ ବହୁତ ଗଛ।
ଆମଡେ ଅଛି ଏମିତି ଆଉ। ନା ନା ତମର ସେ ଠିକି ହେଇନି ଚାଲିଛି ଏମିତି ତ ଆଉ।
ହଣ କାଲିି ଯିମୁକି
ହଁ।
ମ କାଲି ଯିମୁକି
ଭଲ।
କ‌ଇଲି ପାଖରେ କଣ ସାଉଣ୍ଡ୍ ଆଉଥିଲା ଯେ ଫାଙ୍କା ଜାଗାକୁ ଯାଉ ଭାରି!
ଫାଙ୍କା ଜାଗାରେ ଅଛି।
ଓହୋ ଏନ୍ ଯୋଉ ସୁବାଉଥିଲା ଲୋକ କେଜଣ ଥିଲେ ବୋଧେ ପାଖରେ? ଆ ହଉ ହଉ। ଠାଥ୍ କଣ ଲୋ ହେଇଯାଉଛି କଥା ଟା।। ସୁପାଉନ୍
ମାମ ପଟ ତ ସବୁ ଦିନ ପ୍ରୋବ୍ଲେମ୍ ମାନ ପ୍ରୋବ୍ଲେମ ତମର ହୋଇଛି।
ମୁଁ କଣ କରିବି ଏଇଠୁ? ଇନ୍ତି ସୁବିଲେ ମୁଁ କଣ କରିବି? ମୁଁ ଭାଇ ବି ଯେତେବେଳେ କଲ୍ କରୁଛି ହେତେବେଳେ ତ କାଁଇ କିଛି ହଉନି।
ମୁଁ ତ ଆଉ ଯାହା ସହିତ କଥା ହଉଛି ସବୁ ଠିକ୍ ହଉଛି। ତମରି ସହିତ କଥା ହେଲେ ସବୁବେଳେ ପ୍ରୋବ୍ଲେମେ ହଉଛି।
ଅମୁଁ କଣ କହିନି ତମ ଇଆଡେ ଯୋଉ ଏରିଆ ରେ ନେଟୱାର୍କ ନାହିଁ ବୋଧେ ଜିଓ ସିମ୍ ଇଆଡେ
ଆମର ବି ଏପଟେ ବଡ ବଡ ଜିଓ ନେଟୱାର୍କ ଫାଇଜି ବାଲା ହେଲା।
ଯାହା ହେଲେ ବି ହେଟା ଜିଅ ମାନେ ଜିଅ ଏଟା ଚାଲୁନି ଭଲ୍ ସେ
ଭଲ ଚାଲିବ।
ହ ଏନା ତ ଠିକ ଚାଲୁଛି, ସୁବିିଲା ଏନା ବି।
ଏଥିପାଇଁ ଚାଲୁଛି ଯେ ତମେ ହସିବା କମି ଦେଇଛ। ସେଇଠି ହିଁ ଚାଲିଲା। ତ ଖାଲି ଖିଲି ଖିଲି ହେଇକି ହସୁ।
କିଇଲି ତମ ବାଡିରେ କଣ କଣ ଲାଗିଛି ସବୁ?
ଆମ ବାଡ଼ିରେ ହେଇଛି।
କଣ ଲାଗିଛି? ହେଲୋ! ହେଲୋ! ଉହ୍ ହାଲୋ।
ହୁଁ।
ହଁ।
ତମେ ଶିଆଡେ ବଧେ ମୁଣ୍ଡ ଦେଇଚ ନାଇଁ କି?
କଣ୍ଟା?
ସିଆଡେ ବୋଧେ ତମ ମନଟା ଅଛି। ସିଆଡେ ବୁଲୁଚି।
କଣ କୁଆଡେ ମନଟା ଅଛି? ତମ ସୁ ଏ ପଟେ କଥା ହେଇଚି ସବୁନି? କଲି ଆଉ କାହା ମୋବାଇଲରେ ଆ ତମ ଘର ଲୋକଙ୍କ କି ଆଉ କାହା ମୋବାଇଲ୍ ରେ ଲଗଇନ କରି ୟାରଟେଲ ସିମ୍ ବାଲା ତାଙ୍କଠି କଥାହଉନ ନହେ ଲଗଇନ କରିଦଅ ପୁ ତାଙ୍କ ଆଡୁ କଲ କରିବେ ଭଲସେ ଶୁଭାଯିବ କଥାଟା ବି ଶୁଭିବ ଭଲସେ।
ନା ତମୁକୁ କଣ ଟୋଟାଲି କିଛି ବି ଶୁଭୁନି?
ତା ମାନେ ଥରେ ଥରେ ଶୁଭୁଚି ତାପରେ ଗୁରେ ଗୁରେ କଥା ହଉଚି ଟୋଟାଲି କିଛି ଶୁଭୁନି। ଆଉ କେମିତି କଣ ଶୁଣିଲେ ସିନା କଣ ଗୋଟେ କହିବି। ଏମତୀଆ ଶୁଣିପାରୁନି କଣ କହିବି?
ନେଟୱାର୍କ ନେସ୍ତୱାର୍କ ଏସବୁ ପୁଣି ଏମତି ହେଲା ବୋଧେ।
ନାଇଁ ତ କିଛି ହେଇନି।
ହଁ ହଁ ଠିକ ଅଛି।
ତାଙ୍କୁ ବିଷୟରେ କଣ ଜାଣିଚ?
କାହା ବିଷୟରେ?
କେମିତି ବାପା ବିଷୟରେ?
ଆଁ ମୁଁ ଶୁଣିି ପାରିନଥିଲି ତମ ବାଡିରେ କଣ କଣ ଲାଗିଚି ବୋଲି କହିଲି ତମ ବାଡିରେ କଣ କଣ ଲାଗିଚି ବୋଲି ମୁଁ ଶୁଣିିନ ଥିଲି ଆଉ ଥରେ କୁହ। ହାଲୋ।
ହଁ ହାଲୋ।
କୁହ କୁଅ।
ବାଡିରେ ଲାଗିଚିପା ଜହ୍ନି ଗଛ ଭେଣ୍ଡି ଗଛ। ପୋଟଲ ଗଛ, ଶାଗ ଗଛ। ଲେମ୍ବୁ ଗଛ। ଆମର ଲାଗିଚି କୋସଲା, ପୋଇ
ଓହୋ ଆମର ବି ଏଇ ନେଉଟିଆ ଶାଗ ଲାଗିଚି। କୋଶଳା ଶାଗ ବି ଆଉରି ଏଇ ଯୋଉ ଭେଣ୍ଡି ଗଛ ଲାଗିଚି ବାଇଗଣ ଗଛ ଅଛି। ଆଉ କଦଳୀ ଗଷ ଦି ତିନିଟା ଭଳିଆ ଅଛି।
କଦଳୀ ଗଛ ହଉଚି କଦଳୀ ହଉଚି?
ହଁ ଏଟା ଗୋଟେ କାନ୍ଧି ଆସିଚି।
ହୁଁ ହଁ।
ଆମ୍ବ ଗଛ ତିନଟା ଭଳିଆ ଅଛି। ପିଜୁଳି ଗଛ ଡାଳିମ୍ବ ଗଛ ଏଟା ସବୁ ଲାଗିଚି କମଳା ଗଛ ଟେ ଅଛି।
ଶୁଣ ମୁଁ ତମକୁ ଗୋଟେ ବର୍ଷା ଋତୁ ବିଷୟରେ ଗୋଟେ କଥା କହୁଚି ।
ବର୍ଷାଋତୁ।
ହଁ ହଁ।
ହଉ।
ମୋର ଗୋଟେ କଥା ଶୁଣ ହେଲା।
ହଁ।
ବର୍ଷା ଋତୁ ଭାରତରେ ଏକ ମହତ୍ୱ ପୂର୍ଣ୍ଣ ଋତୁ ଅଟେ ହେଲା।
ହଁ ଜାଣିଲି।
ଏହି ଋତୁ ସାଧାରଣତଃ ଜୁନ ମାସରୁ ଆରମ୍ଭ ହୋଇ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିଥାଏ।
ଆଚ୍ଛା।
। ବର୍ଷା ଋତୁ ଆସିଲେ ଆକାଶରେ କଳା ମାଟିଆ ମେଘ ଛେପା ଆଛା। ସାଜା ହୋଇଯାଏ ହେଲା।
ହୁଁ।
ବର୍ଷ ଆରମ୍ଭ ହେଲେ ପ୍ରକୃତି ଶୋଭା ପାଏ ।
ହଁ ବହି କୋଉ
ବୁଝିଲ। ନାଇଁ ତ ମୁଁ ଏଟା ଭାବିକି କହୁଛି ବହି କାଇଁ ପଢିବି ।
ହଁ ହଁ ଏଟା ଯୋଉଠି ହେଲେ ତ ଲେଖିକି ପଢି ପଢି କହୁଚ।
ନା ନା ଦେଖ ତାପରେ ଜାଣିିଚ ଗଛ କଟାଳି ସବୁ ଦେଖ ଗଛ ଗଛାଳି ସବୁ ସାଜି ଗୋଟି ହରିିତ ରୂପ ଧାରଣ କରେ ହେଲା।
ହଁ।
କୃଷକ ମାନେ ଧାନ ଚାଷ ପାଇଁ ବର୍ଷାକୁ ଅତ୍ୟନ୍ତ ଆଶା କରନ୍ତି। । ଉତ୍ସାହ । ବର୍ଷା ଋତୁ ର ଅନେକ ଉପକାରିତା ଅଛି ।
କଣ କଣ?
ଏହା ଜଳ ସଙ୍କଟ ଦୂର କରେ । ନଦୀ ଝରଣା ଓ ପୋଖରୀ ଗୁଡିକୁ ପୁଣି ବ ପୁଣି ଜଳରେ ପରି ପୁରଣ କରେ । କିନ୍ତୁ କେବଳ ଉପକାରିତା ନୁହେଁ ବର୍ଷା କେବଳ ସମସ୍ୟା ମଧ୍ୟ ଦିଏ ଆଣିଦିଏ କେତେକ। । ହେଲା ମୁଁ କହୁଚି ଜଳ ଯନ୍ତ୍ରଣା ଆ ବନ୍ୟା ଆଉ ରୋଗ ବାଲା ଅସୁବିଧା ହେଲା।
ହୁଁ ଏଇ ଯୋଉ ଚର୍ମ ରୋଗ ହୋଇଇନଥାଏ କି ବର୍ଷା ଦିନିଆ।
ଚର୍ମ ରୋଗ ଝାଡ଼ା ଝାଡ଼ା ବାନ୍ତି ସବୁ ହୁଏ।
ହଇଜା ଜ୍ଵର ସବୁ ଏ ସବୁ ହୁଏ।ତ ତାର ଉପଚାର ଗୁଡିକ କହିପାରିବ କି?
ଉପଚାର ଏ ଯାଏ ମୁଁ ଜାଣିନି।ଉପକାରୀତା ମୁଁ ମୁଁ ଯେତେବେଳେ ଡକ୍ଟର ହେବ ସେତେବେଳେ ଜାଣିକି ତାଙ୍କୁ କହିବି ଆଉ ହେଲା ।
କଣ ଜାଣିନ ବ କିଛି।
ତମେ ଜାଣିଚ କି କହୁନା ।
ଦେଶୀ ଉପଚାର କିଛି ଜାଣିନ।
ଥଣ୍ଡା ହେଲେ କଣ ଖାଆନ୍ତି ମତେ କହିବ?
କଣ?
ମାନେ କେମିତି ଆମର ଯଦି ଗୋଟେ ଡାଇରିଆ ହେଲା ତାକୁ କେମିତି ଆମେ ଉପଚାରିତା କରିବା ତାର?
ଡାଇରିଆ କଥା ମୁଁ ଜାଣିନି। ଜ୍ଵର କି ଏଇ ଯୋଉ ଚର୍ମ ରୋଗ ଯୋଉ ହୁଏ କଣ କରିବା ନାକ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
ଧର କାଛୁ କୁଣ୍ଡିଆ କି ସେ ଅଲଗା କଣ ହେଲା ତାପରେ
ନା ମୁଁ ତମ କହୁଚି ତମକୁ ଯଦି ଜର ହେଲା ତାହେଲେ ଯୋଉ ଆମର ତୁଳସୀ ଆଉ ଅଦା ଦବ। ଛେଚିକି ତାରସ ବାହାର କରି କି ମହୁରେ ଗୋଳେଇକି ତାକୁ ଚାରି ପାଞ୍ଚ ଚାମଚ ପିଇଦବ । ତାପରେ ତମ ଜର ଭଲ ହେଇଯିବ । ଆଉ ଗୁଆ ଘିଅ ରେ ଭାତ ଗୋଳେଇକି ଖାଇବ । ସେଟା ବି ତବୁ ଗରମ ରହିବ ତମ ଦେହ ଭଲ ରହିବେ ।
ହଁ ।
ସମସ୍ତ ଉପକାରୀ ଚର୍ମ ରୋଗ ପାଇଁ ମୁଁ କିଛି ଜାଣିନି କାରଣ ମୋର ତ ହେଇନି ନା । ମୁଁ କେମିତି ଜାଣିବି ଜାଣିନି । ଚର୍ମ ରୋଗ ତଥାପି ହେଇଥିନେ ଯାଇକି ମେଡିକାଲ୍ ସରକାରୀ ମେଡାକାଲ୍ ଯିବ । ଦିଟା ଇଞ୍ଜେକ୍ସନ୍ ଖାଇଦବ ତାପରେ ଭଲ ହେଇଯିବ ।
ଇଞ୍ଜେକ୍ସନ୍ ଆମେ ଖାଉନୁ ଆମେ ମାରୁନୁ ଦେହରେ ।
। ଛାଡ଼ିଦିଏ ଆଉ ଖାଅନି ସେଟା ଆଉ ନା କି?
ଲିମ୍ବ ଗଛ ନାହିଁ କି ଚର୍ମ ରୋଗ ପାଇଁ ।
ନିମ୍ବ ଗଛ ଅଛି ନିମ୍ବ ନିମ୍ବ ବାଟିକି ନିମ୍ବ ଜୁସ୍ ପିଇବ ଯଦି ଭଲ ହବ ।
ହଁ ନିମ୍ବପତ୍ର ଜୁସ୍ କରିି ପିଇବ ।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
ଘରେ ସମସ୍ତେ ଭ